ହ୍ୟା
ହ୍ୟାଲୋ
କଣ କରୁଛୁ ହଁ କଣ କରୁଛୁ
ଘର ଯାଡୁ କର
ଲାଇନ ହଁ ଆମ ଏ ପୁରୁଣା ଘରେ ଅଛି ଏଇ ଉପରେ ହୁଁ ହୁଁ ତ ର ଉପଟିହିଁ ନା ମୁଁ କୋଉଠିଆ ମୁ ହଉଛି ଆ ହ ମୁ ମୁ ଯାଇନି ଅଛି ଗାଁରେ ମୁଁ ଯାଇନି ଅଛି ବିରଚାଳି ପୁଣି ତ ବର୍ଷା ପକେଇଲାଣି
ହଁ ବା ବର୍ଷାପକଲାଣି ନେଟୱାର୍କ ତମ ପାାର୍ଟିଟା ମତେ କିଛି ଶୁଭ ଯାଉନି
ହୁଁ
ହଁ ସେମିତି ଟିକେ ଟିକେ ହଁ
ତୋର ତୋର ଟା ଯିଓ ନା ଏୟାରଟେଲ
ମୋର ଏଇଟା ଏୟାରଟେଲ୍
ମୋର ଜମାରୁ କେମତି ଶୁଣାାଯାଉନି ହଁ ସ ହଁ ଥର ସକାଳ ଟ୍ୟୁସନ ନା ତୁ ସକାଳୁ ଟିଉସନ କରୁଛୁ ନା
ହଁ ସକାଳୁ ସାରି ଦଉଛି ବର୍ଷା ବର୍ଷା ହଉଛି ଚାରିଟା ବେଳେ କେହି ଆସିପାରିବେନି ଯେ ସେଇଥିପାଇଁ ବର୍ଷା ଯାଇଲେ ପକେଇଲାଣି
ହ କମ୍ପ୍ୟୁଟର କ୍ଲାସ୍ କେତେ ବର୍ଷ କଲା କେତେ ବର୍ଷ ସାର୍ଟିଫିକେଟ ଆଣିଛ
ସେଥିଲ ହଁ ସାର୍ଟିଫିକେଟ ଦି ଜତା ତ ବର୍ଷେ ଥିଲା ହେଲେ ବର୍ଷେ ତ ବର୍ଷେ ଭିତରେ ହଉନି କର୍ସ କ କଂପ୍ଲିଟ୍ ଜେ ଦେଢ଼ ବର୍ଷ ଲାଗିଯାଇଛି ଆମେ ଦେଢବର୍ଷ ଦେଲୁ ସାଠିଫିକେଟ୍ ଦେଲଉ
ଆମ କ୍ଲାସ ମାମାଲି ତ ଏବେ ଯାଉଛି ନା
ହଁ ନ ମ ନାଇଁ ଅନହରିକାଙ୍କର ସରିନି ତାଙ୍କର ଚାଲିଛି ସିଏ ଆଉ ଯାଉନାହାନ୍ତି
ଓହୋ ଆଉ କ ମାମୁଣ ତ ଏଇ ବର୍ଷ ଏବେ ଯାଉଛି ତ
ହଁ ମୁଁ ହେତେବେଳେ ତାଙ୍କୁ ବସ ରେ ଦେଖିଥିଲି ଯାଉଥିଲେ। ଯୋଉ ଘରକୁ ଫେରୁଥିଲେ ସେତେବେଳୁ। ।
ଓ ହୋ ହୋ।
ଆଉ ଖାଇସାରିଲଣି ତମେ?
ହଁ ମୁଁ ଖରାବେଳେ ତ ଯାହା ଖାଇଲିି ଭାତ ଆଉ ମୁଟ ଖାଇନି। ଲାଇନ ତ ନାହିଁ ଆପଣରେ କେହି ନାହାନ୍ତି ମୁଁ ଆଉ ଜାନି ଏଇଠିଥିଲି ଏଇ ଯାଇଥାନ୍ତି ଯେ ବର୍ଷା ତ ପକେଇଲାଣି। ଆଉ ଟିକେ ଯାଉ ଦେଖିବା ଯିବି ଆଉ।
ଅ ହଁ। ଘରେ ସମସ୍ତେ କଣ କରୁଛନ୍ତି?
। ଏହିରା ସମସ୍ତେ ତଳେ ଏଇଠି ମୁଁ ଉପରେ ଭାଉଜ ହେରିକା ସମସ୍ତେ ଥିଲେ। ନ ସେମାନେ ସବୁ ଏଇନା ଗଲେ ଭାରି ତଳକୁ ଶୋଇପଡିଚି। ।
ଅ ହୁଁ। ଆମର ତ ଧାନ ଗୁରା ବାହାରେ ଥୁଆ ହେଇଛି ବର୍ଷା ପକେଇଲେ ପୁଣି କଣ ଗଜା ହବନି ନା କଣ କେଜାଣି। ମାମା କୁ ଡାକେ ସେ ବାହାର କରିବ। ଅ ଆଉ ତମ ପୁଅ କଣ କରୁଚି?
ମୋ ପୁଅ ଟା ଆଜି ଲାଇନ୍ ନାହିଁ ଯେ ସେ ଆଜି ଦିନ ଯାକ ଶୋଇନି।
ହଁ ପା। ଆଜି ବର୍ଷା ତ ଏକ ରେ ହଁ ଶୁଣାଗଲା ଏବେ। ବର୍ଷା ତ ଆଜି ଦିନ ମାନ ପକେଇନି ବି ଭଲସେ। ସେଇଆ ପା ଲାଇନ ଖାଲି ଟାରେ କଣ ପାଇଁ କେଜାଣି କାଟିଛନ୍ତି।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
ଅ ହଁ। ଥଣ୍ଡା ପବନ ଟିକେ ଦେଲାଠୁ
ଲାଇନ୍ ନାହିଁ ବୋଲି ତମାରୁ ଶୋଇନି ଏଇନିକା ଶୋଇ ପଇଲା
ହଁ ବା ଦେଖୁନା ବର୍ଷା ଫର୍ଷା କିଛି ନାହିଁ ଆଜି ଲାଇନ କାଟି ଦେଇଚି।
ଲାଇନ ତ ଆସିନି ଆସିନି ।
ନାଇଁ ପା ଆଜି ଦେଇ ଦେଇଥିଲେ ହେଇଥାନ୍ତା। ଆଜି ଦେଲାନି। ପୁଣି ରାତିରେ ବି ତ ଲାଇନ କଟି ଦଉଚି ବର୍ଷା ତ ପକେଇଲାଣି ଆଉ ତ ଲାଇନ ବି ଦବନି। ମାନେ ଏମିତି କେବେ ହେଇନି କାଲି ରାତି ଟା ଆଙ୍କ କଟିଲା।
ମୁଁ ଆସିଲା ଦିନଠୁ ବୋଧେ ବୋଧେ ଭଲ ରେ ଲାଇନ ତ ରହୁ କିଛି ନାହିଁ। ମୋ ଫୋନରେ ପା ଚାର୍ଜ ନଥିଲା ମୁଁ ଏଇ ସୁକାନ୍ତି ଭାଉଜଙ୍କ ଘରେ ଚାର୍ଜ କରିଚି। ଏଇନା ଭାଉଜ ଙ୍କ ଘରେ ଚାର୍ଜ କଲି ।
ମୋର ତ ଚାର୍ଜ ବି ନାହିଁ ସରିଗଲାଣି।
ଆଉ ତମ ରୋଷେଇ ଆରମ୍ଭ ହେଲାଣି? ତମ ରୋଷେଇ ତମ ରୋଷେଇ ଆରମ୍ଭ ହେଲାଣି ନା ହେଇନି? ହୁଁ। ହ୍ୟାଲୋ। ବର୍ଷା ହେଲା ନେଟୱାର୍କ ନାହିଁ । ହ୍ୟାଲୋ। ।